କଣ କରୁଛୁ?
ଏ ବସିଥିଲି ଆଉ।
ଭଲ ଅଛୁ କଣ ରୋଷେଇ କରିଥିଲୁ? ହଁ ମୁଁ ଭଲ ଅଛି।
ମୁଁ ଆଜି କରିଥିଲି ଭାତ ଡାଲି ଖାଲି କରିଥିଲି ଆଉ।
ଆଚ୍ଛା ଆଉ ଯାଇନଥିଲୁ କି ଲାଇବ୍ରେରୀ।
ହଁ ଲାଇବ୍ରେରୀ ଯାଇଥିଲି ଲାଇବ୍ରେର ଯାଇକି ଏବେ ଆସିଚି ଆଉ।
ଆଚ୍ଛା କେତେ ସମୟ କଣ ଲାଇବ୍ରେରୀରେ ବସିକି ପଢିପାରୁଛୁ।
କେତେ ସମୟ ସକାଳୁ ତ ଯାଉଛି ସେ ମୁଁ ଆଠଟା ବେଳକୁ। ଆଠ ଟା ବେଳକୁ ଗଲେ ବାରଟା ବେଳକୁ ତ ଖାଇବାକୁ ଆସୁଛି ବାରଟା ସାଢେ ବାରଟା ବେଳକୁ ଖାଇବାକୁ ଆସୁଛି। ଫେରେ ଆଉ ଥରେ ଯାଉଛି ଦିଟା ବେଳକୁ ରାତିରେ ସାତଟା ଆଠଟା ସେମିତି ଆଉ।
ଆ ନିଜେ ରୋଷେଇ କରିଦେଇକି ଯାଉଛୁ ନା ଆସିଲା ପରେ ଲାଇବ୍ରେରୀରୁ ଆଠଟା ବେଳକୁ ରୋଷେଇ କରିକି ଖାଉଛୁ।
ନା ନା ରୋଷେଇ କରିକି ଯାଉଛି ସେତ ଖରାପ ହେଇଛି ତ ସେଇଥିଲାଗି।
ଆଚ୍ଛା ଆଚ୍ଛା। ଆଉ ପଢାପଢି କଣ କୋଉଥି ପାଇଁ କଣ?
ସେଇ ତ କମ୍ପିଟେଟିଭ ପାଇଁ ଚାଲିଛି ଆଉ ତୋର ପଢାପଢି କେମିତି କଣ?
ହଁ ମୋର ତ ଚାଲିଛି ଆଉ ଏବେ ତ ଦେବି ଏକ୍ସାମ ନେଟ ଏକ୍ସାମ ସେଥିପାଇଁ ଆଉ।
ହଁ
ଏମିତି ଖାଲି ଯାହା ଏମିତି ଦେଖୁଛି ଖାଲି ଫୋନରୁ ଟିକେ ଟିକେ ଭିଡିଓ ନହଲେ ଏମିତି ପଢାପଢି ଏମିତି ଏତେ ନାଇଁମ। ଗାଁ ରେ ତ ଜାଣିନୁ ଯୋଉ ବଡା ବଡି ତୁ କେମିତି କଣ ସବସ୍କ୍ରିପସନ ନ ନେଇଚୁ ନା କେମତି କଣ?
ନାଇଁ ସବସ୍କ୍ରିପସନ ନାଇଁ ଏମତି ନା ନର୍ମାଲ ଅନଲାଇନ ହିଁ ଦେଖିକି ପଢା ପଢି କରୁଛି ଆଉ।
ଆଛା ଆଚ୍ଛା। ତମ ଲାଇବ୍ରେରୀ ମାନେ କେତେ ପିଲା କଣ ବିସିକି କେମିତି କଣ ଡିଷ୍ଟବ ହୋଗା ହୋଉଛନ୍ତି ହୋଉଛନ୍ତି ନା ନାଇଁ।
ନା ନା ଏତେ ବି ଡିଷ୍ଟର୍ବ ନୁୱେ ପିଲା ପୁରା ପିନ୍ଡପ ସାଇଲେଣ୍ଟ ଯେ ଯାରା ପଢାପଢି କରୁଛନ୍ତି।
ଓହୋ ଗାଁ କୁ କେବେ ଯିବୁ?
ଗାଁଙ୍କୁ ଯିବି ରଜ ଟାଇମ୍ ରେ ହିଁ ଯିବି।
ଆଚ୍ଛା ଗାଁରେ ତମ ଗାଁରେ କେମିତି ରଜ କେମିତି କଣ ସେଲିବ୍ରେସନ କରୁଛନ୍ତି। କେମିତି କଣ ପାଳନ କରୁଛନ୍ତି?
ଆରେ ରଜରେ ସେମିତି କଣ ଦୋଳି ଖେଳିବ ପିଠା ଖାଇବ ଏଇଆ ତ କଣ ଅଛି ତ ଟାଉନରେ ରହୁଛ ଗାଁରେ ରହିଲେ ସିନା ରଜର ଗୋଟେ ମାହଲ ଅଛି ଅଲଗା।
ଆ ସେଟାଖ ହଁ ସେଇଆ ମାନେ କଣ ପିଠାର ପିଠା ଫିଠା
ହଁ ହଁ ପି ପିଠା ହୁଏ ଯେମିତି ପିଠା ହବା କଥା ହୁଏ ସେମତି ଦୋଳି ଖେଳିବା କଥା ଖା ଖେଳନ୍ତି ପାନ ଖାଆନ୍ତି। ବାକି ଗାଁ ର ମାହୋଲ ଅଲଗା ନା ସେଇଆ।
ହଁ ଗାଁ ରେ ପୁଣି ଦୋଳି ଫୋଳି ଆମ୍ବ ଫେ ଥିବ ଆମ୍ବ ବଗିଚା ଫଗିଚାରେ ଦୋଳି କରି ତାକୁ ଭଲରେ ତା ତଥାପି ଆଜିକା ଜେନେରେସନରେ ପୁଣି ଆହୁରି କଣ କହିଲୁ ଫୋନ୍ କେହିବି ଦୋଳି ଖେଳିବାକୁ ଯାଉନାହାନ୍ତି। ସମସ୍ତେ ଜେଝା ଫୋନ୍ ଫୋନ୍ ଧରିକି ତ ଘରେ ବସିଲେ। ଆ କିଏ ଯିବ ଦୋଳି ଖେଳି କିଏ ତା ଆଗ ଅପେକ୍ଷା ଏବେ ମାନେ ରଜ ମାନେ କେତେ ବି ଚେଞ୍ଜ ହେଇଯାଇଛି ଆଗ ଭଳିଆଉ ନାହିଁ ନା।
ଏଇ ରଜ ବୋଲି ନାଇଁ ସ ପ୍ରତିଟି ପର୍ବ ପ୍ରତିଟି ପର୍ବ ସେ ପା ତାର ଆଉ ସେଇ ଏକ୍ସାଇଟେଡ ନାହିଁ। ସେଇ ଏକ୍ସାଇଟମେଣ୍ଟ ନାହିଁ ଯେ ନାଇଁ ଏଇ ପର୍ବଟା ଆସୁଛି ଏମିତି କରିବା ସେମିତି କରିବା।
ହୁଁ।
ତମ ଗାଁ ରେ କେମିତି ସେଲିବ୍ରେସନ ହଉଛି କଣ?
ହଁ ଆମ ଗାଁ ରେ ତ ଏବେ ଏଠି ଗୋଟେ ଆମ ଆମ୍ବ ବଗିଚା ଆମ ଗା ଘର ପାଖରେ ଗୋଟେ ଅଛି ସେଇ ଏଇ ଦୋଳି ଫୋଳି କରୁଛୁ ସବୁ ବର୍ଷ। ପଟା ଦୋଳି ବାଉଁଶ ଦୋଳି।
ହୁଁ।
ଏମିତି ଦୋଳି ଖେଳିକି ପିଲାମାନେ ସବୁ ଏପଟେ ତ ଆସୁଛନ୍ତି। ମଜାମସ୍ତି କରୁଛନ୍ତି ଆଉ। ଆଚ୍ଛା ତମ ରଘୁନାଥ ମନ୍ଦିରର ମାନେ ଟିକେରହସ୍ୟ ଟିକେ କହ କେମିତି କଣ? ଏଇ ଯୋଉ ସେଇ ଯୋଉ ଉପରେ ଯୋଉ କଳସୀ ଟା ସତରେ ସୁନାର।
ହଁ ତିନିଟା ଯାକ ମାନେ କଳସୀ ସୁନା।
ମାନେ କିଏ ତୁ ଜାଣିବା ଦିନଠୁ ସୁନା ନା ମାନେ ତୁ ନ ଜାଣିଥିଲୁ ତା ପୂର୍ବରୁ ତୋ ଜନ୍ମ ହେବା ପୂର୍ବରୁ।
ହଁ ମେ ବି ଜନ୍ମ ହବା ପୂର୍ବରୁ ହେଇଥିବ କଣ। ମୁଁ ତ ଜାଣିବାଠୁ ତ ସେ ସୁନା ସବୁ।
ଆଚ୍ଛା ଆଚ୍ଛା। ମାନେ କେତେବେଳ କଣ ଠାକୁରଙ୍କ ପହଡ ପଡୁଛି। କେତେବେଳୁ କଣ ଥା ହଉଛି କୋଉ ସମୟରେ ଗଲେ ଦେଖିପାରିବୁ।
ସକାଳୁ ଯାଇପାରିବୁ। ସକାଳ ଭୋର ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ତାଙ୍କ ଆଳତି ହୁଏ ଯାଇପାରିବ। ଦେଖିବ ଦେଖିବୁ। ଭଲସେ ଦର୍ଶନ ହବ। ବାର ଟା ହେଲେ ପହଡ ପଡିଯିବ। ପୁଣି ସନ୍ଧ୍ୟାବେଳକୁ ଆଉ ଥରେ ଆଳତି ଟାଇମ୍ ରେ ଓପନ ହେବ।
ଓ ହୋ ଆ ତମ ଘରଠୁ କୋମଣ୍ଟା କେତେ କିଲୋମିଟର?
କୋମଣ୍ଟା ସେଇ ଦୁଇ କି ତି ନାଇଁ ଦୁଇ ତିନି ହବନି। ପାଞ୍ଚ କି ଛଅ ମେ ବି ହବ।
ଆଚ୍ଛା ଆଚ୍ଛା।
ସବୁ ଦେଖିବୁ ସବୁ ରଘୁନାଥଙ୍କର ମାନେ ନିଶ ଦାଢି ନଥିବ। କିନ୍ତୁ ଆମ ରଘୁନାଥ ମନ୍ଦିରରେ ଠାକୁରଙ୍କର ନିଶ ଦାଢି ଅଛି।
ଏଇଟା ହଉଛି ସ୍ପେଶିଆଲିଟି।
ସେ କଥା ହଉଛି। ଆଚ୍ଛା ଆଚ୍ଛା। ହଁ ନିଶ ଦାଢ଼ି ସେଟା ମାନେ ରଖୁଛନ୍ତି। କଣ ମାନେ ସେଟା ମାନେ ପ ଯୋଉ ମନ୍ଦିର ସ ସବୁଦିନ ପାଇଁ ପୂଜା ହଇ ମାନେ ସେଇଟା ନା ମାନେ ସେ ନିଶ ଦାଢ଼ି ଯୋଉ ଠାକୁରଙ୍କର।
ହଁ ମନ୍ଦିରରେ ଷ୍ଟାର୍ଟିଂରୁ ରହିଲା ଦିନରୁୁ ଠାକୁରଙ୍କର ଏଇ ବେଶଟା ହିଁ ମାନେ ଏଇ ରୂପଟା ହିଁ ଆମର ଏଇଠି ଅଛି। ଏଇ ରୂପ ଆଉ କୋଉଠି ବି ନାହିଁ।
ଆଚ୍ଛା ଆଚ୍ଛା ଏମିତି ରହସ୍ୟ ଅଛି ନା। ଆଚ୍ଛା ତମ ଘର ଠୁ କୋମଣ୍ଡା କେତେ କିଲୋମିଟର ହବ?
ଚାରି କିିଲୋମିଟର ହବ।
ତିନି ଚାରି କିଲୋମିଟର?
ହଁ ଅଳ୍ପ ହିଁ ବେ
ହଁ ଆଚ୍ଛା ଆଛା ତାହେଲେ ପୁରା ପାଖ।
ତୋର କଣ ଏକ୍ସାମ୍ ପଡ଼ିଛି?
ନାଇଁ ନାଇଁ ଯଦି ସେଇଠି ସେଣ୍ଟର ଆ ଆର ଥରକ ପଡିଥିଲା ଲିପାନ୍ ର ସେଇଠି ଯେ ମତେ କିିନ୍ତି କେତେ ଓ ଓଡ଼ଗାଁରୁ କେତେ ଦୂର ଭଳିଆ ଲାଗିଲା।
ପାଖ ଯେ ତମେ ଅଦିନିଆ ନା ସେଇଥିଲାଗି।
ହଁ ସେ ତୁ କମଣ୍ଡ କେତେଥର ଗଲୁଣି ନା ଯାଇନୁ କେବେ?
ଯେତେବେଳେ ତ ଆଈ ଘରକୁ ଯାଏ, ସେଇଟା ବାଟଦେଇକି ହିଁ ଯାଏ। ଆଉ କୁଆଡେ ଯିବି।
ଏ କମୁଣ୍ଡ ରାସ୍ତା ଦେଇକି? ଦେ କିଛି ନାଇଁ ସେ କଲେଜରେ ସେଇ କଲେଜ ଟା ଯୋଉ ଶ୍ରୀ ପଲ୍ଲୀ ଟେକ୍ନିକ। ହଁ ସେଠି ପଢ଼ୁଚି। ଚବିଶରେ ଅଛି ଦେଖ କୋଉଠି ସେଣ୍ଟର ପଡିଯିବ? ଭୁବନେଶ୍ୱର ମେ ବି ଭୁବନେଶ୍ୱରରେ ହିଁ ପଡିବ।
କୋଉ କୋଉ ସେଣ୍ଟର ଦେଇଚୁ?
ମୁଁ ଦେଇଛି ବଲାଙ୍ଗିର, ନୟାଗଡ ସେଇଟା ହୁଁ ଭୁବନେଶ୍ୱର। କଣ କହିଲୁ?
ମୁଁ କହିଲି ଯୋଉଟା ଆସିବ ଆଉ।
ହଁ। ଆଉ ତୁ କେବେ ଗାଁକୁ ଆସୁଚୁ?
ଯିବି ସେ ରଜ ଚଉଦରେ, ଚଉଦ ଦିନ ହିଁ ଯିବି।
ଆ ସେ ଶିବ ଭାଇଙ୍କୁ ତ ମିଶିକି ଯିବ ନା କଣ?
ହଁ ତାର ତେ ବାର ତେର କନଫରେନ୍ସ ଅଛି ତାର ସରିଲେ ଯିବୁ ଆଉ।
ଆଚ୍ଛା କୁଆଡେ ରଜ ପାଇଁ, କୁଆଡେ ବୁଲାବୁଲି କରିବା ପାଇଁ କିଛି ଏମିତି ଆଇଡିଆ ମାନେ
ସେମତି କିଛି ପ୍ଲାନିଂ ହେଇନି, ଗଲାଠୁ ଦେ ଜଣା ପଡିବ।
ଆଚ୍ଛା ଆଚ୍ଛା ଆଉ ତମ ଘରେ ସବୁ କଣ କେନ୍ତି କଣ?
ହଁ ଘରେ ସମସ୍ତେ ହୁଁ ସମସ୍ତେ ଭଲ। ହଁ କଥା ହେଇଯାଇଥିଲି।
ଅଁ ହ। ଆଉ ଶିବ ଭାଇ ଏବେ କଣ କରୁଛନ୍ତି କେମତି କଣ ପଢା ପଢି ତାଙ୍କର କେମତି କଣ?
ହଁ ସିଏ ହଁ ସିଏତ ଏବେ ଏଇ ଦେଇଥିଲା ମେ ରେ ହିଁ ଏକ୍ଜାମ ଦେଇଥିଲା।
ଆଚ୍ଛା ଆଚ୍ଛା।
କରୁଚି ତାର ବି ସିଏ ବି ଯେମିତି ସେମିତି ପଢାପଢି ଚଲେଇଛି ଆଉ।
ଆଚ୍ଛା ତୁ କାଳିଜାଇ ଦେଖିଚୁ ନା ନାଇଁ ଶିବାନି?
ନା ମୁଁ ପିଲା ବେଳେ ଦେଖିଥିଲି।
ଆଚ୍ଛା ତାହେଲେ ଏପଟର ଇଏ ଏପଟରୁ ମାନେ ସମ୍ବଲପୁର ତ କେବଳ ସ ସମଲେଶ୍ୱରୀ ହଗା ଏପଟେ ଯାହା ଯାଇ
ହଁ ହଁ ହଁ ହଁ ହଁ ନାଇଁ ତ ଆଉଥର ବି ସେ ପିଲା ବେଳ ଟାଇମ୍ ରେ ହିଁ ସେ ଛତିଶଗଡ ଯାଇଥିଲୁ ସବୁ ସମ୍ବଲପୁର ଯୋଉ ସମ୍ବଲେଶ୍ଵରୀ ଆଉ ଛତିଶଗଡ଼ରେ ଯୋଉ ତ ହେଟା କଣ ହଁ ଚନ୍ଦ୍ରାୟ ସେନ ସେଗୁଡ଼ା ସବୁ ବୁଲିକି ଆସିଲୁ।
ସେପଟେ ଆମର ଜାଣିଛ ନା ନାଇଁ ମାନେ ସେପଟେ ପଶ୍ଚିମ ଓଡିଶାରେ ସାତ ଭଉଣୀ ପୁରା ସୁରେଶ୍ଵରୀ ଘଣ୍ଟେଶ୍ଵରୀ, ସମଲେଶ୍ଵରୀ ତାପରେ ହେଇଠୁ ପାଟଣେଶ୍ଵରୀ ସୁରେଶ୍ଵରୀ ମେଟାକାନୀ ଏ ଏଇ ଠାକୁରାଣୀ ସବୁ ପୂଜା ପାଆନ୍ତି ଆଉ ଚନ୍ଦ୍ରହାସିନୀ।
ଉଁ ହୁଁ।
ସେପଟ ପୁରା ଛତିଶଗଡ଼ ଇଏ ଆଉ ଏପଟର ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଏପଟର ଏତିକ ମିଶିକି ଠାକୁରାଣୀ ଆଙ୍କେ ତି ସାତ ଭଉଣୀ। ତାପରେ ଏ କଳାହାଣ୍ଡି ରେ ମା ମାଣିକେଶ୍ଵରୀ ମାନେ ଏଇ ଠାକୁରାଣୀ ଘଣ୍ଟେଶ୍ଵରୀ ପୁରା ସମଲେଶ୍ଵରୀ, ଘଣ୍ଟେଶ୍ଵରୀ ପୁରା ରାଗି ଠାକୁରାଣୀ ପୁରା।
ହୁଁ।
ଆମେ କିନ୍ତୁ ସମ୍ବଲପୁର ଯୋଉ ଆମେ ଯାଇଥିଲେ ସମଲେଶ୍ଵରୀ ପୁରା ଭଲରେ ଦର୍ଶନ କରେ ନା? ଜାଣିଚୁ ନା ଏଇ ମାଣିକେଶ୍ୱରୀ ରେ ମାନେ ଉଁ ଗୋଟେ ଯାତ୍ରା ହୁଏ ହେଠି ପାରା ଉଡା ଉ ମାନେ ଉଡାନ୍ତି। ଆଉ ରାସ୍ତାରେ ଏମିତି ପୁରା ମଇଁଷି ବଳି ଦିଅନ୍ତି ରକ୍ତ ଗୁରା ମାନେ କଣ କହିଲୁ ପୁରା ରକ୍ତ ପୁରା ର କ୍ତ ମାନେ ସବୁ ହଁ ଏବେ ବି ଯେ କଲେକ୍ଟର ତାଙ୍କର ମନା କଲା କଲେକ୍ଟର ତାଙ୍କୁ ମନା କଲା ଯେ ସେ ମାନେ କଣ କଇଲୁ କାର୍ ରେ ଯାଇଥିଲା ଗୋଟେ ଆକ୍ସିଡେଣ୍ଟ ହେଲା ସିଏ ମାନେ ସାଙ୍ଗେ ସାଙ୍ଗେ ରାତିରେ ଫୁଣି ଆହୁରି ଆଲା ଆନାଉନ୍ସ କଲା ହବ। ବଳି ପ୍ରଥା ରହିବ। ସେ ମା ସେ ମାନୁ ନଥିଲା ପରା ଠା କୁରାଣୀଙ୍କୁ ତାରେ କଲେକ୍ଟର ଫୁଣି ଯେମିତି ତାରେ ଫୁଣି ଆ
ଯାହା ଯୋଉ ଜୀବ ଯୋଉ ପଶୁ ଟାକୁ ଯୋଉ ବଳି ଦିଆ ହବ ତାର ତ କିଛି ସ୍ପେସିଆଲିଟି ଥିବ ନା? ନାଁ ଏହିଟା ହେଲେ ହିଁ ଚଳିବ।
ନାଇଁ ତାଙ୍କ ହଁ ସେମିତି ବା ତାଙ୍କଘର କଣ କହିଲୁ ପାରା ଛାଡିବେ ଉପରେ ମାନେ ପାରା ଛାଡିବେ ଆଉ ମଇଁଷି କି ବଳିଦେବେ। ମଇଁଷି ବେକ କାଟିକି ଏମିତି ରା ରାସ୍ତାରେ ପୁରା ର କ୍ତ ନାଗା ହେଇଦିନ ଖାଲି ରକ ମାନେ ରାସ୍ତାରେ କେବଳ ରକ୍ତ ହବ। ତା ବାସିଦିନ ସବୁ ସଫାସଫି ହବ ଗାଁ। ମାନେ ହେ ଗୋଟେ ଦିନ ଭିତରେ ହିଁ ସବୁ ରାସ୍ତା ଫାସ୍ତା ସବୁ ସଫା କରେ, ପୁଣି ତାଙ୍କର କଣ କହିଲୁ ଫେରେ ଯୋଉ ରୋଡ ମେନ ରୋଡ ଉପରେ ସବୁ ଏଇ ପର୍ଵ ଟା ତାଙ୍କର ପାଳନ ହୁଏ।
ଓହୋ।
ମାନେ ତାଙ୍କ କଲେକ୍ଟର ସେମିତି କଣ କହିଲୁ ବନ୍ଦ କରିଦେଇଥିଲା। ତାପରେ ସେଠୁ ତରସ ହେଲାଣି ମାନେ ଆଉଥରେ ଆନାଉସ କରିକି ରାତି କହିଲା କି ନାଇଁ ହବ। ଏଇ ଏଇ ପ୍ରଥା କେହି ଆଉ ରଖିପାରିବେନି ଏଇ ପ୍ରଥା ଏମିତି ଚାଲିବ। ଠାକୁରାଣୀ ପରା ମାଣିକେଶ୍ୱରୀ ଠାକୁରାଣୀ ପୁରା ଭ ୟଙ୍କର ଭାରି। ତାପରେ ତା ପାଖକୁ ମାନେ କଣ କଇଲୁ କଳାହାଣ୍ଡିର ରାଜବାଟି ପୁରା ଲାଗିକି ମ ସେଇ ମନ୍ଦିର ପାଖକୁ ଲାଗିିକି ପୁରା। ଆରେ ତମେ ଯୋଉ ସ୍ଵାତି ହରିକା ଥରେ ଯାଇଥିଲ ଏପଟେ କୋଉ ମନ୍ଦିର ଗୋଟେ ଏ ଯୋଉ
ଉଗ୍ରତାରା, ଉଗ୍ରତାରା।
ସେଇଟା କୋଉଠୁ କେମିତି ଯିବାକୁ ପଡୁଛି।
ସେଇଟା। ହେଇ ତାଙ୍କ ଘର ପାଖରୁ ହିଁ। ସେଇ ଲୋକେସନ ଟା ପ୍ରପର ଉତ୍ତ ଆମେ ଜାଣିପାରୁନୁ କାରଣ ତାଙ୍କ ପଟ ସାଇଡ ନୁହେଁ ନା। କିନ୍ତୁ ସିଏ ବି ସେମିତି ପୁରା ପ୍ରତ୍ୟକ୍ଷ ଠାକୁର ଯାହା ମାନସିକ କରିବ ସେୟା ହବ। ସବୁ କିଛି ପୁରା।
ଆଉ ଯୋଉ ସେଇ ଯୋଉ ଆକ୍ଟର ଗୁଡା ଯାଇଥିଲେ ତମେ ତାଙ୍କ ସହିତ ଫଟ ଉଠେଇଥିଲ ଯୋଉ।
ହ, ହ।
ସେ ବି ସେଇ ଦିନ ଯାଇଥିଲେ। ଆଛା! ଆଚ୍ଛା! ମାନେ ଯୋଉ ଫଟୋ ଉଠେଇଲେ ତମକୁ ସେ କଣ ପଚରା ପଚରି କଲେ।
କିଛି ନାଇଁ ଆମେ କିଛି ପଚାରିଲେନି କଣ କହିବେ ଖାଲି ଫଟୋ ଉଠେଇବ ଆମକୁ ପଚାରିଲେ ଫଟୋ ଉଠେଇବ ନା ହଁ। ସ୍ଵାତି ବାବା ଯାଇକି ପଚାରିଲେ କହିଲେ ଆମକୁ। ମୁଁ ଟିକେ ଆମ ପିଲା ଗୁଡା ଫଟୋ ଉଠେଇବେ ନାଁ, ହଁ କିଛି ଅସୁବଧା ନାହିଁ। ସେ ଗଲେ।
ଆଚ୍ଛା! ଆଚ୍ଛା! ପୁରା ମାନେ ତ ଭଲରେ ଆଁ
ମୁ କହିଲି ତାଙ୍କର ଆମ ଗାଁ ପ୍ରପର୍।
ଓଡ ଗାଁ ନା।
ହୁଁ,।
ସେ କଣ ଭୁବନେଶ୍ୱର ପୁରା ଘର ଦ୍ୱାର କରି ରହିଛନ୍ତି ନା ରେ
ହଁ ନା ହଁ ଭୁବନେଶ୍ୱର ରେ ପିଲା ବେଳୁ ସେମାନେ ରହିଛନ୍ତି। ସେଟିଂ ହେଇ ସବୁ ଭୁବନେଶ୍ୱର ଆଗେ ତାଙ୍କ ନିଜ ଗାଁ ହଉଛି ଜଗସିଂହପୁର ହେଲେ ବାହା ହେଇଛନ୍ତି ଓଡ଼ ଗାଁ ଆଉ। ତା ଶାଶୁଘର ଆଉ ତିତିଲି ହର ଘର ପାଖରେ ତ ଆଉ।
ତିତିଲି ହର ଘର ପାଖାପାଖି ପୁରା।
ହୁଁ
ତି ତିଲି ତାହେଲେ ଭଲ ଜାଣିଥିବ ନା
ହିଁ ସେମାନଙ୍କୁ ଥୋଡି ନା ଯାଇକି ସେଇଠି ରହୁଛନ୍ତି ସେମାନେ ତ ଏଇଠି ରହିଲେ କେତେବେଳେ କେମିତି ସେମାନେ ଅକେଜନାଲି ଯାଆନ୍ତିନା।
ହଁ ଯେ ନାଇଁ ଅକେଜନାଲ୍ ଯେତେବେଳେ ଆସନ୍ତି ତାହାଲେ ତିତୀଲି ଘର ତାଙ୍କୁ ଦେଖ
ତାଙ୍କ ଶାଶୁ ଯିଏ ତାଙ୍କ ଶାଶୁ ଯିଏ ଆମେ ଯୋଉ ସ୍କୁଲରେ ପାଠ ପଢୁଥିଲୁ ସେ ସ୍କୁଲ ରେ ସେ ହେଡମାଷ୍ଟର ଥିଲେ।
ତା ଶାଶୁ ଯିଏ?
ହୁଁ ବହୁତୁ ଷ୍ଟ୍ରିଟ ତାଙ୍କ ଶାଶୁ।
ମାନେ କିଛି ମାନେ ତା ବୋହୁ ବିଷୟରେ ନେଇକି କିଛି କୁହନ୍ତିନି କ୍ଲାସ ରେ?
ନା ନା ସେ ମୋ ମମି ହେରିକା ଟାଇମି ର ଆମ ଟାଇମି ନୁହଁ। ମୋ ମମି ଟିକେ ଯେତେବେଳେ ପଢୁଥିଲେ ସେଇ ଟାଇମି ରେ ସେ ଥିଲେ।
ଓହୋ ହୋ ହୋ ମାନେ ତୁ ତାହେଲେ ପଢିଲା ବେଳକୁ ସେ ନଥିଲେ ହ ସମୟକୁ। ଆ ଆଛା ତୋ ବୋଉ ଯୋଉ ସ୍କୁଲ ରେ ପଢିଛନ୍ତି ତାହେଲେ ତୁ ହେଇ ସ୍କୁଲ ରେ।
ହୁଁ।
ଓ ହୋ ହୋ ହୋ।
ସେ ପିଲୋ ବି ସେମିତି ଥିଲି ମାମା ଯୋଉ ସ୍କୁଲ ରେ ପଢୁଛନ୍ତି ସିଏ ବି ସେଇ ସ୍କୁଲ ପଢୁଚି। ତା ମାମା ମୋ ମାମା ସାଙ୍ଗ ସିଏ ମୁଁ ସାଙ୍ଗ।
ଇରେ ଭାଇରେ।
ତା ବାବା ମୋ ବାବା ବି ସାଙ୍ଗ।
ଓ ହୋ ହୋ ହୋ ଏମିତି ତା ହେଲେ ନାଇଁ।
ହୁଁ।
ଅହ ରଖୁଚି।